ହଁ।
ବହୁତ କାଦୁଅ ହେଇଚି ସେଇଆର ରୋଡ଼ ଟା ଗାଁ ରଡ଼ ଟା।
ସେପଟୁ ଗଲ କି?
ନାଇଁ ଆଡ଼ୁ ହିଁ ଆସଥିଲି ଯେ ଦେଖାଯାଏ ନା ରୋଡ଼୍ ରୁ।
ହଁ।
କାଦୁଅ ହେଇଚି ଆଉ। ଦିନେ ବର୍ଷା ସାଇକ ଯଦି ଶୁଖିଯିବ ହେଲେ ଶୁଖିଯାଏ ଗାଡ଼ି ପାରେଇବ। ଆଉ ଯଦି ଡେଲି ବର୍ଷାହଉଥିବ ସେଇ ରାସ୍ତାରେ ଗାଡ଼ି ପାରେଇବା ମୁସ୍କିଲ।
ହୁଁ ଆଉ ଆର ପଟୁ ରାସ୍ତାରେ ଯିବ ଆଉ।
ହୁଁ ତାଠୁ ହେଲେ କୋଡ଼ିଏ ମିନିଟ୍ ଲାଗୁଚି ଆଉ। ଆଉ ଯଦି ସେ ଫାଟକ ପଡ଼ିଯାଇଥିବ ତାହେଲେ ତ ସେ ଆଉ ଟାଇମ୍ ଲାଗୁଚି।
ହଁ। ଆଉ ଏନା କାମ ନାହିଁ।
ପିଲା ଆସି ନାହିଁ କି?
ହୁଁ।
ଏକଲା ଆସିକି ବସିଚି।
ହୁଁ।
ଏକଲା ଆସିକି ବସିଛି।
ହୁଁ।
ମୁଢି ଆଉ ଟିକେ ଅଧିକା ଗୁଳେଇଥିଲା ହେଇଥାନ୍ତା।
ଭଲ
ନାଇଁ ସେ ବାଦାମ ଗରେ ହେଇଗଲା ଯେ ପାଣି ପିଇଦେଲେ ଗୋଟେ ଯାଏ ରହିଯିବ ଅରାମସେ।
ହୁଁ।
ବେହେରା ଆସିନାହିଁ କେତେବେଳେ ଫୋନ୍ କରବଉ। ତାଗୁ ଯଦି ସକାଳୁ ମୋର ଆଡ଼ୁ ଥରେ କଲ୍ କରିଦେବି ସିଏ ଆଉ ଥ ମାନେ କରେ ନାହିଁ। ଆଉ ନହେଲେ ଠିକ ସେ ସାଢେ ଏଗାରଟା ବାରଟା ପାଖାପାଖି ପର୍ବ କୋଉଠି ଅଛୁ? ସାର ଏଇଠି ଅଛି। କାମ କନ ଚାଲଚି ଏଆ ଏଆ ଏଆ ଚାଲ।
ହୁଁ। ଆଉ ସେଇ ମଳେଇ
ସିଏ ତ ସିଆଡେ କ୍ରସରରେ।
ହୁଁ ହୁଁ।
ତାର ଚାମ୍ଚା।
ହୁଁ।
ଯୋଉଠି ଯାହା ହେଲା ପ୍ଲାଣ୍ଟରେ ଖବର ଦବ ସିଏ ଗୋଟେ ଚାମ୍ଚା ମୁଇ ସେକେଣ୍ଡ୍ ଚାମ୍ଚା ଆଉ।
ହୁଁ।
ଦୁଇ ଚାମ୍ଚା ଅଛୁ ତାର ବେହେରାର।
ହୁଁ।
ରୋଷେଇ କେତେବେଳେ ଷ୍ଟାର୍ଟ୍ କର?
ହୁଁ।
ରୋଷେଇ କେତେବେଳେ ଷ୍ଟାର୍ଟ କର୍ ବ?
ସାଢ଼େ ଦଶ୍।
ହୁଁ। ରବିନା କି କୋଉ
କିଛି ନାଇଁ ସେମାନେ ଗୋଟେ କାଲି ବୋଧେ ସେଇ ଯୋଉ ଫୋନ କରିଥିଲୁ ଆମେ ସେ ଯୋଉ। ଫୋନ୍ ଉଠେଲା ନାଇ ସେଇ ମିସ୍ କଲ୍ ଟା ବୋଧେ ତାଙ୍କଠୁ ଆଜି ସୋ କଲା।
ଅ ହଁ
ଦେଖ୍ ଲେ ତ ସେମାନେ ଭାବିଲେ ରାତିରେ ବୋଧେ କରିଥିବ ଗୋଟେ ସାଢେ ଗୋଟେ ବେଳେ ନା।
ହୁଁ।
କାଲି ଫୋନ୍ କରିଥିଲୁ ଯୋଉ ସାଢେ ଗୋଟେ ବେଳେ ତ ଏ ସେଇ ସେତେବେଳେ ସେ ମିସ୍ କଲ୍ ଟା ଦେଖିକି ସେମାନେ ଫୋନ୍ କଲେ ଆଉ।
ହୁଁ।
ଫୋନ୍ କରିଥିଲ ନା ବୋଲି କେ ମୁଁ କାଲି ନାଇଁ ତ ନାଇଁ କରି‌ ବେଳେ କହୁଛ ଏତ୍କି ବେଳେ ଟାଇମ୍ ଦେଖା ଯାଉଛି। କ ମୁଁ କହିଲି ନାଇଁ ଆମେ ତ କରିନାହିଁ ମୁଁ କଇଛି ତାପରେ ଏମ୍ତି କଥା ହେଲୁ ତାପରେ କିଏଡେ ଗୋଟେ ଫୋନ୍ କଲା କାକି ନା କିିଏ। ବେଳେ କହିଲେ ଆ ରହ କଥା ହେଇଯାଏ କହିଲେ କଥା ହେଇ ସାରିକି ଫୋନ୍ କରିବ।
ରାକ୍ଷୀ ଫୋନ୍ କରିଥିଲେ।
ହୁଁ ମା ମ ମାନେ ମୁଁ ମା ସହିତ କଥା ହଉଥିଲି ବେଳେ ମାଆ କୁ କାକି ଫୋନ୍ କଲେ।
କେ ରିନା ନା ବବି?
ନାଇଁ ନାଇଁ ଆମ ଆମର ସେପଟର କାକି।
ଅହଁ।
ହଁ। ମଶାରୀରେ ମଶା କୋଉ ପଟୁ ପୋଶୁଛନ୍?
ଏନାବି।
ନାଇଁ ଏନାବି ନାଇଁ ଯେ ଏଇଠି ଗଡିଛି ବେଳେ ଦେଖୁଥିଲି ଅବଶ୍ୟ କିଛି ତ ଦେଖା ଯାଇତେ ନାଇଁ। କୋଉପଟୁ ପଡୁଚି ଯାନ
ସେଇ ଟେକିଲା ବେଳେ ପଶିଯାଉଥିବ।
ହୁଁ ସାଇଁକି
ହୁଁ। ବସେଇଦେଇ ରହିଥାନ୍ ନା ସେଇଗାରେ।
ହୁଁ।
ଟିକ କୁଆଡୁ ଫାଙ୍କା
ରୁବିନା ଆସିଲେ ସେଇ ଆର ମଶାରୀ ଟା ତୁମ ବାହାରିତେ ହବ।
ସିଙ୍ଗେଲ୍ ଟା ତ?
ହୁଁ।
ସିଙ୍ଗେଲ୍ ଟା ସେତିକି ୱେ ଡବଲ୍ ଟା ବି ପହଞ୍ଚିଯାଇଥିବ।
ହୁଁ।
ମୋର୍ ସେ ସିଙ୍ଗେଲ୍ ଟା ବାହାର୍ କରିବି ଆରଟା ଆଉ।
ହୁଁ।
ସେଟା ଜିନ୍ଦବାଦ୍।
ଏମତି ପ ପାଗ ଥିଲେ ରାତିଟା ପାର ଏଇ ଯିବ ଫ୍ୟାନ୍ ରେ। ସେ ରୁମ୍ ରେ ହୁଁ। ଦିନ ବେଳେ ବି ଯଦି ଖରା ଦେଲା
ହଁ।
ଏରା ମାନେ ସନ୍ଧ୍ୟାକୁ ଯଦି ପାଗ ଅ-ଅ-ଅ-ଅ ଟିକେ ମେଘୁଆ କରିଦେଲା କି ବ ପବନ ଫବନ ଦେଇକରି ଟିକେ ଯଦି କିଛି ବର୍ଷା ଫର୍ଷା କର୍ ଦେଲା
ତାହେଲେ ରାତିଟା ହଁ ରାତିଟା ପାରେଇ ଯିବ।
ଗରମ୍ ହବ ସେ ରୁମ୍ ଟା ପ୍ରବ
ଉଁ
ନଏଲେ ଗରମ୍ ହବ ସେ ରୁମ୍ ଟା ପ୍ରବଳ।
ଉଁ। ହେଲେ ବି ଆଗର୍ ଯେମ୍ତି ଗରମ ଲାଗ୍ ତେ ନାଇ ନା କମି ଯାଇଚି ବହୁତ୍।
କମି ଯାଇଛି ହଁ।
ହୁଁ। ଆରେ ମାନେ ତଡକା ବି ପୁରା ତାତି ଯାଉଥିଲା। ହୁଁ।
ଫ୍ୟାନ୍ ଟା ବି ହେଇଯିବ ଯେ।
ହେଁ ର ପୁଣି ‌। ତା ଟାଇମ୍ ବି ସରିଗଲା ନା ମାନେ ଖରା ଦିନଟ ସେମ୍ତି ସରିଯାଇଛି କହିତେ ଗଲେ ଏଇନା ଖାଲି ବର୍ଷା ଦିନ।
ଏ ଖାତାଟାରେ ଦେଖ ତ କେତେ ୟୁନିଟ୍ ଲେଖିଥିଲି ଲାଷ୍ଟ୍ ମନ୍ଥର? ଏଗାରରେ କେତେ ଲେଖା ହୋଇଥିଲା?
ମୁଁ ଟିକେ ଦେଖୁଛି।
ଆଜି ହେଇଥିଲା ଆ-ଆ-ଆ ଫାଇଭ୍ ସିକ୍ସ ନାଇନ୍।
ଫାଇଭ୍ ସିକ୍ସ୍ ନାଇନ୍। ଫାଇଭ୍ ଟୁ ଫାଇଭ୍ ଟୁ ଜୁନ୍ ଏଗାର।
ଜୁନେ ହଁ ଏଇ ଜୁନ୍ ଏଗାର କେତେ?
ଫାଇଭ୍ ଟୁ ଫାଇଭ୍ ଟୁ ହୁଁ।
କାଲ୍କୁଲେଟର୍ ତ ଏଇନା ବାହାର କରି ହବ ନାଇ। ଫାଇଭ୍ ଟୁ ଫାଇଭ୍ ଟୁ ହେଲା ଆମର ହେଇଛି ସିକ୍ସ ନାଇନ୍। ସେଭେନ୍ ଟୁ ହେଲେ କେତେ ହେବ? ଫାଇଭ ଟୁ ଫାଇଭ୍ ଟୁ ବାବନ୍ ବାବନ୍ ରୁ ବାସ୍ତରୀ କୋଡ଼ିଏ ୟୁନିଟ୍ ମାତ୍ର।
ହୁଁ। କେତେ ହେଇଚି କି ସେଭେନ୍ ଟୁ ହେଇଚି?
ସିକ୍ସ ନାଇନ୍ ଅଛି।
ଓ ସିକ୍ସ ନାଇନ୍ ହେଲେ ବାବନ୍ ତେପ
ବାସ୍ତରୁ ପାରିବ ଆହୁରି ଅଛି ଦୁଇ ସପ୍ତାହ।
ହୁଁ ସତର ନି ମାତ୍ର ହେଇଛି।
ହୁଁ। ସାତ ନ ହଁ। ଏ ଡଷ୍ଟ ଉଡୁଛି ଶଳା ଖତରା ଡଷ୍ଟ ଉଡୁଛି।
ହୁଁ, ହୁଁ।
କଣ କ୍ରସର ଜାଗାଟା ବି ଏମିତି ଧୂଳି ଉଡ଼ିବ।
ହୁଁ। ପବନ ମାନେ ଖରା ଦଉଛି ତଥାପି ପବନ ପୁରା ଥଣ୍ଡା ବୋହୁଛି।
ଥଣ୍ଡା ହାୱାଟା ହଁ।
ହୁଁ।
ଷୋଳବରଷ ଆଉ ଆରାମରେ ଥିବେ।
ହୁଁ।
ଫ୍ୟାନ ଯଦି ସବୁଆଡ଼ୁ ଖୋଲିଦେଲେ ତାହେଲେ ପୁରା ଆରାମସେ
ହୁଁ।
ପେଁଣ୍ଟ ସାର୍ଟ ଗୁଡ଼ା ଆଜି ବତୁରେଇଲେ ଯାଏ ବହୁତ ମଳା ହେଇଯାଇଛି।
ହୁଁ।
ବାପା ଆଗେ ତାମାନେ ସେ ତ ଅଫିସରେ ବସୁଥିଲେ ହେଲେ ବି ଦୁଇ ଦିନରେ ସବୁ ବତରାନ୍ ସର୍ଫରେ। ମୁଁ ତ ପ୍ଲାଣ୍ଟ ବାଲା ଏହିପରି ଗଧଟା ତିନି ଚାରି ଦିନରେ ଥରେ ଧୋଉଛି।
ହଁ ତ।
ପେଣ୍ଟତ ଏଇନା ଦାଗ ଲାଗୁଛି ବୋଲି ଦାଗ ନାଇଁ ଲାଗିଲା ଶୀତ ଦିନ ତ ଏଇ ଗୋଟେ ପ୍ୟାଣ୍ଟ ସପ୍ତାହେ ଗଳା।
ହୁଁ, ଯେ ଦେହ ଇହ ମାନେ କି ଇଏ ହବ ନା। ଆ ତୁମର ଭାଗ୍ୟ ଭଲ କୁଣ୍ଡି ଆଣି ଫୁଣ୍ଡିଆଣି କିଛି ନାଇଁ ହୁଏ ଏମିତି ଲୋକ କହିଲେ ରହି ପାରିବେ ନାଇଁ।
ମରିଯିବେ କୁଣ୍ଡି ଆଣିରେ।
ହୁଁ।
ମତେ ମନ୍ ଏଇଥିପାଇଁ କରେ ନାଇଁ ଯେ ବ ଭଲ ଡ୍ରେସ୍ ପିନ୍ଧିକରି ଆସବୁ ହେଲା। ସେଇ ମେନ୍ ଗେଟ୍ ଟା ପଶୁ ପଶୁ ହିଁ ତମର ଖାଲି କାଦୁଆରେ ଲଟପଟ ହେଇ ଯିବ ମୁଁ ତ ସେଇପାଇଁ ମନ କରେନା ଆଉ ଧୂଳି ଜାଗାକୁ ତ ଯାଉଛି ଯେତେ ଧୂଳି ଡ୍ରେସ ପିନ୍ଧି ମଇଳା ଝଇଳା ପିନ୍ଧିକି ଗଲେ କିଏ ଅଛି?
ହୁଁ।
ଆଉ ଏତେ କାଦୁଅ ଏରିଆରେ ଧୂଳି ଡଷ୍ଟ ଏରିଆରେ ଶଳା କି ଭଲ ଡ୍ରେସ ପିନ୍ଧବ? ଗୋଟେ ଅଫିସିଆଲ ଜବ ତ ଏସି ରୁମ ରେ ଆରାମସେ ବସୁଥାଏ ତ ଗୋଟେ ଅଲଗା କଥା ଫିଟଫାଟ ହେଇ କରି ଆସଥ କୋଉଠି ଏସି ରୁମରେ ଥାଏ ଗୋଟେ ଅଫିସରେ ଖାଲି ବସୁଥାଏ ଆରାମସେ ଫିଟ ପାଟି କରି ଆସନ୍ତ ବସନ୍ତ। ସେଣ୍ଟ ଫେଣ୍ଟ ମାରିକି ଆସନ୍ତ ସରଲା। ଏଇ ଯୋଉ ଏସ୍ ବି ଆଇ ଷ୍ଟେଟବ୍ୟାଙ୍କ ରେ ଯେମିତି ଥାନ୍ତ
ହୁଁ।
ଆମର ତ ସେମିତି ଜବ୍ ନାହିଁ ନା ଆମରତେ ବୁଲାବୁଲି ଜବ୍।
ହୁଁ।
ଏସ ବି ଆଇ ଟା ଗର୍ମେଣ୍ଟ ନୁହେଁ ତ। ହୁଁ। ହାଲୋ। ହ୍ୟାଲୋ।